ଶୋଇ ପଇଲେ ମନ ମୁଣ୍ଡ ସବୁ ଶାନ୍ତ।
ଦେହ ସତ କଥା ଶୋଇପଡେ ଆକ୍ଚୁଆଲି ସବୁଠୁ ଭଲ। ସବୁଠୁ କହିବାକୁ ଗଲେ ଭଲ ଶୋଇପଡିବ।
ସବୁଠୁ ଭଲ ନୁହଁ? ଯିଦି କହନ୍ତେ ଗୋଟେ ଆୱାର୍ଡ ମିଳିବ ଶୋଇଆ କମ୍ପିଟିସନରେ ପ୍ରାୟେ ସମସ୍ତେ ଜିତିଯାନ୍ତେ।
ହଁ ସମେସ୍ତେ ଜିତିବେ।
ସେଇଥିପାଇଁ ବୋଧେ କରୁନାହାନ୍ତି।
ଏତେ ସୁନ୍ଦର ପବନ ଦୋଉଚି ଆମ ଛାତ ପରେ ବସିଲେ।
ହୁଁ। ମୋ ଆମ ଛାତ ଉପୁରୁ ଏବେ ବି ଖରା ଯାଇନି। ସେଥିପାଇଁ ମୁ ଯାଉନି। ନା ମୁଁ ସେଥ୍
ଆମର ପୁରା ବଷ ର୍ଷା ହବା ପୁରା ଢାଙ୍କିଲାଣି ବା ପ୍ରବଳ ବର୍ଷା ହବ।
ସେଥିପାଇଁ ଟିକେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହୋଉଚି ଆଉ। ନା କାନରେ ଦିଅ ନହେଲେ ଶୁବୁନି। ସେତିପାଇଁ ଟିକେ ଟିକେ ନେଟୱାର୍କ ପ୍ରୋବ୍ଲେମ ହୋଉଚି ଆଉ। ଆପ୍ ଡାଉନ ହୋଉଛି।
ହଁ ମୁଁ ଆମରି ଆମରି ଆମର ନେଟୁୱାର୍କ ଇଷୁ ବୋହୁତ୍ ହୁଏ।
ଓ ହୋ।
ଆମର ଏଠି ନେଟଓ୍ବାର୍କ ଇଶୁ ବହୁତ ହୁଏ।
ତାପରେ ବି ବର୍ଷା ଆଇଲାଣି ନା। ସେଥିପାଇଁ ଆଉ।
ହଁ -ହଁ ଏୟା ଆଉ। ବର୍ଷା ଆସିଲାଣି ପ୍ରବଳ। ତ ଆମ ଗାଁରେ ବି ନେଟଓ୍ବାର୍କ ଇଶୁ ବହୁତ ହୁଏ। ଯେତେବେଳେ ଭୁବନେଶ୍ଵରରେ ଥାଏ ଭୁବନେଶ୍ଵରରେ ଥାଏ ନେ ଗାଁକୁ ତ ପଳେଇ ଆସିଚି ନା ରଜ ପାଇଁ।
ହୁଁ। ରଜ ସାରିଗଲେ ପୁଣି ପଳେଇବ?
ହଁ ରଜ୍ ପାଇଁ ପଳେଇ ଆସିଚି ନା ସେଇଥିପାଇଁ ନେଟଓ୍ବାର୍କ ଇଶୁ ହଉଚି ଆଉ।
ଓହୋ। ଭୁବନେଶ୍ଵର୍ ରେ କଣ ପଢୁଚ ନା ଚାକିରି?
ହଁ ମୁଁ ପଢୁଛି ଖଚି ଖାଉ କୋଡିଂ କରୁଚି।
ଆଁ ହା।
ଥା ଟିକେ କକୋଡିଂ
ପୋଡିଙ୍ଗ ଲାଇଫ୍ ତ ଆଉ ପୁରା ଆଉ।
ଟା ସାଇଟ ରେ ଶୋଇପଡ଼ିଛି ଆଉ।
ହଁ ହଁ ସେଇ ସେଇଲାଇନର, ସେଇ ଲାଇନ ର। ହିଁ ହିଁ ହିଁ। ହଁ ସେଇ ଲାଇନ୍ ର‌।
କଁ ଭଲ୍ ଲାଗେ ତୁମକୁ ମାନେ ସବୁଠୁ? କଁ ଭଲାଗେ ସବୁ କରିଆକୁ?
ହୁଁ ମୁଁ ହଣ୍ଟେଡ଼।
ଫ୍ରଣ୍ଟେଟ। ଏଚ୍ ଟି ଏମ୍ ଲ ରସବୁ ଆଉ।
ହୁଁ।
ଇପ୍ରି।
ଆଁ
ହାଲୋ ହଁ ସିଏ ସହଜ। ଆଉ ପଛ ଯୋଉ ଇଏ ଇଏ ମୁଣ୍ଡ ଖରାପ ହେଇଯିବ ଆଉ। ତା ଇଏରେ ସଲଭ୍ କରୁ କରୁ।
ଆଉ ଜାଭା ଟା ମତେ ବେଶୀ କଷ୍ଟ ହୁଏ ଜାଭା ଟା।
ଆରେ ସିଏ ସବୁବେଳେ ମାନେ ବଦଳେ ତ ସେଥିପାଇଁ। ହୁଁ ହୁଁ ସିଏ ହେଲା ବହୁରୁପି ଏଣ୍ଡୁଅ।
ହୁଁ। ହେ ହେ ସେଇଥିପାଇଁ କଷ୍ଟ ହୁଏ ତମକୁ ନୁହଁ, ସମସ୍ତଙ୍କୁ।
ହଁ।
ଆଉ ତମକୁ ବୁଲିବାକୁ ଭଲ ଲାଗେ ତ?
ହଁ, ବୁଲିଆକୁ ମତେ ଭଲ ଲାଗେ। ତୁମକୁ କୋଉଠି -କୋଉଠି ବୁଲି ବାକୁ ଭଲ ଲାଗେ?
ମତେ ଯୁଆଡେ ବି କୁହ ସିଆଡେ ମୁଁ ବୁଲି ଦେଇ ଆସିବି। ଖାଲି ମତେ ପଇସା ଦବ, ବୁଲେଇବ।
ଯାଇନ? ଓଡିଶା, ଓଡିଆ ବା
କୁଆଡ଼େ ଯାଇନି। ଯାଇନି ଏ ଯାଏଁ। ଏ ଯାଏଁ ଯାଇନି କୁଆଡ଼େ।
ଅଁ, ହଁ।
ଠାକୁରଙ୍କୁ ଡାକୁଛି କୋଠେ ଗୋଟେ ମାନେ ନିଜ ଗୋଡରେ ଠିଆ ହେଇସାରିଲା ପରେ ଯିବେ ଆଉ।
ହେ ହଉ ନା କ'ଣ ହେଇଯାଉ ତା ଯିବ ଆଉ।
ହଁ ହୁଁ ବୁଲିବାକୁ ତ ସମସ୍ତଙ୍କୁ ଭଲ ଲାଗେ କାହାକୁ ନ ଭଲ ଲାଗେ କହିଲେ।
ହଁ ମତେ ବହୁତୁ ଭଲ ଲାଗେ ବଉଷା।
ଭଲ ଲାଗେ ନି ସତରେ ଗୋଟେ ଅଲଗା ମାନେ ଜାଣିବ।
ଖାଇବାକୁ ଭଲ, ଭଲ ଖାଇବାକୁ ଭଲ ଡ୍ରେସ୍।
ହୁଁ। ହୁଁ।
ସମସ୍ତଙ୍କୁ ଭଲ ଲାଗେ ରେ।
ସମସ୍ତଙ୍କୁ ଏଗୁଡା ସବୁ ଯାହାବି ହେଲେ ଭଲ‌ ଲାଗେ। ତମେ କୋଉ କୋଉ ଯାଗା ସବୁ ଯାଇଛି।
ଆଉ ହା ହ୍ୟାଲୋ।
ତମେ କୋଉ, କୋଉ ଜାଗା ସବୁ ଯାଇଛ।
ମୁଁ ଯାଇଛି ଚେନ୍ନାଇ।
ଇସି ହଁ।
ହ୍ୟାଲୋ ଚେନ୍ନାଇ, ହାଇଦ୍ରାବାଦ। ବ୍ୟାଙ୍ଗୋଲୋର ବ୍ୟାଙ୍ଗ ବ୍ୟାଙ୍ଗୋଲୋର ଯିବାର ଥିଲା ଯାଇନି।
ଓ ହୋ କିଏ ମାନେ ଅଛନ୍ତି ନା ଏମିତି।
ହଁ ମାନେ ବୁଲିବା ପାଇଁ ଯାଇଥିଲି ତ ଅଛନ୍ତି।
ଓହୋ।
ତ ଯାଇଥିଲୁ ଆଉ।
ବାଙ୍ଗାଲୋରରେ ଯାଇକି ତା ଆଇ ଟି ସେକ୍ଟର ତ। ବ୍ୟାଙ୍ଗାଲୋରରେ ଯାଇ ଜବ୍ କରିବ ଆଉ।
ହଁ ସେଇୟା ଆଉ ପଢାପଢି ବି କରିବା ଚାଲି ସେଇଭଳିଆ ପଢିବାକୁ। ପଢ଼ିବାକୁ ହୁଁ।
ହଁ ଆଉ ହଁ ନ ପଡିଲେ କିଏ ଆଜି ପୁରେଇ ଥିବ କାଲି ବାହାର କରିଦବ ଧକା ଦେଇ।
ସବୁ ରେଫରେନ୍ସ ଦେଇ ଦେବେ କିନ୍ତୁ ଇଣ୍ଟରଭ୍ୟୁ ତ ଆମ ଉପରେ ପଡିବ।
ହଁ।
ତାପରେ ସେମାନେ ମେ ବି କରିପାରି ମାନେ ଯଦି କରିଦେଲେ ତା ପରେ। ଆମକୁ ପୁଣି ରଖି ପଡିବ ନା ନାଇଁ ପ୍ରୋଜେକ୍ଟ ଗୁରା ଆମେ କରିବୁ। ବନା ଥୋଡିନା ସେମାନେ କରିଥିବେ।
ହୁଁ ଏଇଟା ତ ସତ କଥା ତମେ ହିଁ କରିବପୃ
ହଁ କିଛି କୋର୍ସ, ଫୋର୍ସ ନ କଲେ ଆକ୍ଚୁଲି କିଛି ଜାଣି ହିଁ ପାରିବାନି ସତକଥା। ଖାଲି ପଢି ଚାଲେ ଆଗୁକୁ ପଢି ଚାଲେ କ'ଣ ହବ ମତେ ଏଟା ଦେଖା।
ସ୍କିଲ, ସ୍କିଲ ଦରକାରେ।
ପୁରା ସ୍କିଲ ଦରକାରେ ଆଉ ଲାଙ୍ଗୁଏଜେ ଗୁରା ବି ଭଲସେ ଜାଣିବା ଦରକାରେ। ଆମ ସା।
ନ ଜାଣିଲେ କିଛି ନାହିଁ ତମକୁ କେହି ପଚାରିବିନି।
ଆଉ ।
ଆମେ କଥା ହେଇଥିଲେ ସାଢେ ପାଞ୍ଚ ଟା ବେଳୁ ବୁଝିଲେ ହେଲା। କୋଉଥିଲେ ସେଇ ଆଜି କାଲି ଯୋଉ ଫୋନ୍ ପେ, ଫୋନ୍ ପେ ଚାଲିଛି ହେଲା। ଯେ ତାକୁ ଛାଡ ଏମିତି କହିବେ ଯେ ତାକୁ ଛାଡ଼ ନି। ଭଲ ପାକ ଯାଅ ଆଉ ଆଉ ଲାଙ୍ଗୁଜ ଭଲ
ଶଭୁନି?
ପଢ଼େଇବତ କ ସେ ଟିଚରେ ପୁରା ବଢି କଥା କ ହିଥା ଅ ସତ କଥା।
ତମେ ତମେ ଟିକେ ନେଟୱାର୍କ କୁ ଯାଇ ବାହାର ଟିକେ? ହେ ହାଲୋ
ବୁଝି ହଉନି? ହ୍ୟାଲୋ
ହଁ ହୁଁ
ଶୁଭିଲା?
ସେ ସବୁକୁ ଭଲ ପାଇଲି ସେ କେବେ ମାନେ ଧୋକା ଦେବନି ଠିକ ପୁରାନ ଭାଇ। ଠିକ କହିଛ ସାର୍ କିଛି ଭୁଲ କଲି?
ହୋ ଧୋକା ଦେଇ କି ପଳେଇବି।
ହଁ
ମଣିଷ ଜୀବନେ କିଛି ନୁହଁ।
କିଛି ନାଇଁ ହଁ ଆଜି ଅଛି କାଲି ନାହିଁ ଆଉ କଣ ଅଛି। ଆଉ କଣ ଭଲ ଲାଗେ?
ହଁ ବା
ରୋଷେଇ ରୋଷେଇ ଭଲ କି ରୋଷେଇ ଭଲ କ ପରିବାକୁ କଣ କଣ ବନା ହବ କହିଲ?
ହଁ ଏମିତି ମାନେ ମୁଁ ଯାହା ଜାଣିଛି ତ ଜାଣିଛି ବହୁତ କିଛି କିନ୍ତୁ ବନେଇନି ବନେଇକୁ ଟ୍ରାଏ ମାନେ ବନେଆକୁ ଚେଷ୍ଟା କରେ କିନ୍ତୁ ବିତ ଯାହେ ଏବେ କେବେ ହେଇ ହେଇନି ମାନେ ବୁଝିପାରୁ ନା।
ଆ
କେବେ କରିନା?
ନା ନା
ଭଲ ଲାଗେନ ଲାଗେନି?
ମତେ ଗରମ ହୁଏ ଗରମ ଦିନେ ତ ଟୋଟାଲି ନୁହଁ ଆଉ କେବେ କରିନି କିନ୍ତୁ
ଗରମ ଦିନେ ରୋଷେଇ ଘରୁ ଗୁ ଯାାଇ ହବନି ବହୁତ କଷ୍ଟ।
ହ ବହୁତ ବହୁତ ଉଁ ଟିକେ ନୁହେଁ ପୁରା ବହୁତ ବହୁତ କଷ୍ଟ।
ହଁ ବା ଏଇଭଳିଆ ଆଉ।
ତୁମ ଘରୁ ସବୁ କଣ କରୁଛୁ?
ହଁ ସେମ ଅଛନ୍ତି ମୁଁ ଛାତ ଉପରେ ବସି ଏପଟ ସେପଟ ହଉଛି। ତୁମେ
ମୁଁ ବି ସେଇ ଇଠି ଖାଲି ଏପଟ ସେପଟ ହଉଛି ଆଉ କିନ୍ତୁ ତଳେ ଅଇଛି କା ନା
ହାଏଁ ଆମ ଏରିଆ ଟା ପୁ ପୁ ଆମ ଏରିଆ ଟା ତୋସ ଟୋଟାଲ ନେଟୱର୍କ ଆସିପାରିବନି ଟୋଟାଲ ଛାତ ରୁଯା ଟିକେ ଟିକେ ଆସିବ ଜମା ଆସେନି।
ତମେ କଣ କର ପୁଣି ଦିନରେ?
କିଛି ନାହିଁ ଖାଇବି ଶୋଇବି ଆ ସନ୍ଧ୍ୟା ଏଇ ଚାରିଟା ବାଜେ ମାନେ ସୁଟ ଛାତଉପକୁ ଆସିବି ଲାପଟପ ଦେଖିଇ। ଯାହା କଇ ଝାପାସା ଯାହା କହିବା ମାନେ ପଢିବେ। ଯଉ ପଳେଇବେ ଆଉ କଣ କରିବି କେ କେତେ ଛାତକୁ ଆସି ଛାତ ଖରା ଯୋଉଭଳିଆ ହଉଛି।
ଓ ଖ। ତାହେଲେ ତମେ ତାଆଲେ ସନ୍ଧ୍ୟା ବଳୁ ପଢା ଆରମ୍ଭ କର ବଧେ।
ହଁ ଚାରିଟା ବେଳୁ ଷ୍ଟାର୍ଟ। କରେ ଚାରିଟା ପାଞ୍ଚଟା ବେଳୁ ଷ୍ଟାର୍ଟ କରେ ହଁ।
କାରଣ ନେଟ ପାଉନିନା?
ନେଟ ପାଉନି ଆଉ ସେଇଥିପାଇଁ। ଭୁବନେଶର ପଳେଇଲେ ଆଉ ସରିଲା ଆଉ ଅଳ୍ପ ଦିନି ର ସରିଗଲେ ତ ଯିବା ଆଉ।
ଏବେ କ କୋର୍ସ କରୁଚ?
ହଁ ହଁ ଇନ୍ଟନସିପ୍ ଚାଲି
ଓହୋ କୋଉଠି?
ଭୁବନେଶ୍ୱରରେ ଆଉ ତମେ?
ହୁଁ ମୋର ବି ସେୟା।
ହଁ। କୋଉଟାା ସବୁଠୁ ଭଲ ଲାଗେ ମାନେ ଏମତି ନର୍ମାଲା ପଚାରି ହଁ ଅଛି ମାସେ ଖ ମୁଁ ଏବେ ହିଁ କରିଛି ଦଶ ଦିନି ଖଣ୍ଡେ କୁ
ଓହୋ। ବଡ।
ତୁମକୁ ସବୁଠୁ କୋଉଠା ତୁମକୁ ସବୁଠୁ କୋଉଠା ଭଲ ଲାଗେ ମାନେ ଲାଗୁକୁ ଏ ବିଷରେ ଥାଏ।
ମୋ ଟେ। ହଁ ଲାଗୁଏଜ ଉପରେ କହିବାକୁ ଗଲେ। ହେଲେ ମୁଁ ଏବେ ସବୁଥିରୁ ମାନେ ଟିକେ ଟିକେ ଟିକେ ଟିକେରେ ରହିଯାଇଛି। ମାନେ ଏଥିରୁୁ ଟିକେ ଏଥିରୁ ଟିକେ ଏଥିରୁ ଟିକେ। ଟେ କୋଉଥିରେ ପ୍ରପର ମାଷ୍ଟର ହେଇନି। କିନ୍ତୁ ଯୋଉଟା ଦରକାର ସେଇଟା ହେଇନି ସବୁଥିରୁ ଟିକେ ଟିକେ ଟିକେ ଟିକେରେ ରହିଯାଇ।
ହୁଁ ହୁଁ କିନ୍ତୁ ପ୍ରବଳ ମାଷ୍ଟ ହେଲା ପଡିିବ ଗୋଟିଏ ଧ କରିବାକୁ ପଡିବ ଆମେ ଯଦି ସବୁ ନା ମୁଁ ମାନେ ଆମେ ସବୁ ଗୋଟେ ମୋର ବି ସେଇ ସିଚୁଏସନ ଥିଲା ହୁଁ।। ତ ମର ବି ସେଇ।
ହୁଁ।
ତୁମ ଭହଳି ଦେଖିଥିଲା ମାନେ ସବୁେ ମତେ ଭଲ ଲାଗେ ଟିକେ ଏଥିରେ ସେଥିରେ ସେଥିରେ। କିନ୍ତୁ ସେଇଟା କାମୁ ଏ ଯେତେ ମୁଁ ଜପ୍। ମାନେ ଖୋଜିଛି ମତେ ସଡନ୍ କି ମନାକରିଦିଏ।
ହଁ ହଁ ସେମିତି ହବ କେ କେମିତି?
ତ ଗୋଟିଏକୁ ଧରିବାକୁ ବଲେ ପୁରା ଫୋକସ୍ ତା ଉପରକୁ।
ହଁ। ପୁରା ଫୋକସ୍ ନଦେଲେ ହବନି।
କିଛି ବି ତୁମକୁ ଡାଟା ସାଇନ୍ସ ଏୟାରଲି ଚାନାଲିସ୍। ଆଉ ଗୋଟେ ଇଞ୍ଜିନିୟରିଂ ଏରା ଭଲ ଲାଗେ?
ହଁ ଭଲ ଲାଗେ।
ଆ ଭିତରୁ ଶିଖି ଥିବ ବି କିଛି। ଏସବୁ କଲେଜରେ କୁହନ୍ତି ଯାହା ଟିକେ ୟୁଟ୍ୟୁବ ଦେଖିବା କଥା ସ ଭ
କଲେଜରେ କହନ୍ତିନି ମୁଁ ଖାଲି ୟୁଟ୍ୟୁବ ର ଡାଟା। ଇଞ୍ଜିନିୟରିଂ ଯାହା ଟିକେ ଟିକେ ଦେଖିଛି।
ହଁ ସେଇ ଡାଟା ଡାଟା ଏନାଲିଟିକ୍ସ ଆଉ ଡାଟା ସାଇନ୍ସ ତ ସେଇଆ
ଟାଇମ ରେ ଏଇଗୁଡା ଟୋଟାଲ ନଥିଲା ଖାଲି ସେ ସି
ପ୍ଲସ ପ୍ଲସ ଜାଭା ପାଇଥ ଡାଟା ବେଶ ଡାଟା ଏଇଗା ଡିିବିଏମ
ଏଇଗୁଡା ସବୁ
ହଁ ସେୟାବା।